ହ୍ୟାଲୋ। ହ୍ୟାଲୋ।
ହଁ ମୁଁ କହିଲି ତମ ସ ଗୋଟେ ସେପେଟା ମିଳୁଛି ସେପେଟା।
ହଁ ସେପଟେ ଆମର ଆକ୍ଚୁଆଲି ଏପଟେ ଗୋଟେ ଦଇତାରୀ ବୁଢା ବୋଲି ଅଛି।
ହୁଁ।
ର ଗୋଟେ ଗଛ ସେପଟା ଗଛ ଆମ୍ବ ଗଛ ନଡିଆ ଗଛ ପଇଡ ଗଛ। ବହୁତ ପ୍ରକାର ଗଛ ରଖିଛି ତା ଗଛରେ ସେପଟା ହୁଏ। ଆମେ କଣ କରୁ କାହିଁ ଦୋକାନରୁ କିଣିବୁ ଏତେ ଟଙ୍କା ଦେଇକି ତାରି ବାରରୁ ଭଲ ଭଲ ସେପେଟା କରିିକ। ତାରି ବାରରୁ ଦଶ କେଜି ଖଣ୍ଡେ ତଳ କେଜି ଦ। କିଛି କୋ ଦେଇ ଆସ ସେଇଥିରୁ ଆମେ ଖାଉ। ଆମେ ତ ଗରିବ ଲୋକ ଆମର କୁଆଡୁ ଏତେ ପଇସା ଆସିବ ଆମେ ଡେଲି ଡେଲି ସେପଟେ ଆଣି ଖାଇବୁ। ଆମେ ତାଙ୍କରି ବାଡ଼ିରୁ ସେପଟା ଆମ୍ବ ପଇଳ ଆଣିଦଉ। ସେ ମୋର ଟିକେ ଚିହ୍ନା ନାସ। ଟିକେ ଆମର ଚିହ୍ନା ବନ୍ଧୁବାନ୍ଧବ ପରିକକ୍ଷା ହେବେ ତ ବେଶୀ କିଛି କହନ୍ତିନି। ତାପରେ କେବେ କେବେ ଆମେ ଟିକେ ନୁଚି ନୁଚି ପଳା ଆଉ ଏମିତି ଆଉ ଜାଣିପାରନ୍ତିନି କେବେ କେବେ ଏମିତି କଥା ଆଉ।
ଜାଣିପାରନ୍ତିନି।
ନା ନା।
ଓହୋ ମୁଁ କହିଲି କାଳେ ପାର୍ଟି କରୁଥିବି କ ସେମାନେ ଏତେ କଷ୍ଟ କରି ନଗଉଛନ୍ତି। ତମେ ଖାଲି ଯିବ ତୋଳି ଖାଇଦବ ଇଏ କଣଣ।
ତାଙ୍କର ବି ଭାଇ ସିଏ ବି ବିକ୍ରି ଦଉଛନ୍ତି ତାଙ୍କର ଯୋଉ ଏତେ ସାରା ପଇଡ ହଉଛି ତାହା ବି ସିଏ ବି ତା। ତାକୁ ନେଇକି ବିକା ବିକି କରି ଦଉଛି ନା ଆଗରେ। ସେଇଆ ଭାବିଲେ କାହି ବିକିବ କାହିଁ ଆମେ ତ ଅଛୁ ଆମେ କାହିଁକି ଉପଭୋଗ ନକ।
ହୁଁ ନାଇଁ ବିକିଲେ ସେ ତ ଦୁି ପଇସା ପାଇବେ ତମେ ଯଦି ତାକୁ ଆଣି ଖାଇଦବ ତାଙ୍କ ଲାଭଢା କଣ।
ସବୁବେଳେ କଣ ଗୋଟେ ବନ୍ଧୁ ଭିତରେ ଲାଭ ଦେଖିବା ଆମେ ଟିକେ ଫ ଖ।
ଆରେ କି କଥା ସେମାନେ ଟଙ୍କା ଖର୍ଚ୍ଚ କରିକି ସେମାନେ ଟଙ୍କା ଖର୍ଚ୍ଚ। କରି ସେପେତା ନଡିଆ ବାଇଗଣ କଦଳୀ ଯାହାବି ପଳାନ୍ତୁ ତମେ ଯିବ ତାକୁ ନେଇ ଖାଇଦବ। ଭଲ ଆଉ କଣ ତମେ ତମକୁ କେତେ ଦଉଛ।
ଆମେ ଦଉଛୁ ନା ଆମ ବଲ ଫଲ ପଡିଗଲେ ସେ ଆମକୁ ସେ ବଲ ଟା ଦଉଛନ୍ତି।
କଣ ମୁ ମାନ ବୁଝିାରିଲି ତ କଥ ଅର୍ଥ କିଛି ବୁଝିାରିଲି ଆଉଥରେ ବୁଝି।
ଆରେ ଆମେ ତାଙ୍କୁ ଦଉଛୁ ମାନେ ଆମେ ଯୋଉ ଯାଉଛୁ ତାଙ୍କ ବାରିକୁ ତାଙ୍କ ବାରିରେ ଆମେ େ ଚାଲି ଚାଲି ଯାଉଛି ତାଙ୍କ ମାଟି ଟା ଉର୍ବର ହଉ କି
ଆରେ ବା ମାନେ ତମ କଥା ଶୁଣିଲା ବେଳକୁ ମୋ ହୃଦୟ ଉତ୍ଫୁଲ୍ଲିତ ହେଇଗଲା। କଣ କହିଲ ମୁଁ କଥାବତା ଯ କହିଲ ତମେ ମାନେ ପୁରା ଉର୍ବର କରିଦଉଛ ମାନେ ଅପ ଯଆ
ପୁରା ଜିଆ ଆଣିକି ଦେଇକି ଯାଉଛ ତାଙ୍କ ମାଟିରେ ନିଅ
ମେ ମାନିବାିବାକୁ ପଡିବ। ସାବାସ ସେମିତି କାମ କରିଚଲ।
ହୁଁ।
ଜଗନ୍ନାଥଙ୍କ କୃପାରୁ ତୁମ କାମ ସେମିତି ବନେଇ ରଖିଦଅ ମାନେ ତମେ ତାଙ୍କ ମାଟିରେ ଚାଲୁଛ ବୋଲିମେ। ତାଙ୍କର ସପତା ଆଣି ଖାଇବ। ମନ୍ୟ ଖୋଡ଼ି
ଆ ଚାଲିଲି ଯଲେ। ମାଟି ଦବୁଛି ଉଠୁଛି ତ ସେଥିରେ ମାଟି ଟା ଫେରେ ଟିକେ ଯୋଉ ହଲ ବୁଲ ହଉଛି ସେଥିରେ ମାଟି ଉର୍ବର ହଉଛି
ହଁ ଭାଇ ତମେ କାଇଁ ଚାଲୁଛ କହୁନ ଦୌଡ଼ୁ ତାଙ୍କ ମାଟିରେ ତାଙ୍କ ମାଟିରେ ଗଛ ଉଠିଯିବ ସାଙ୍ଗେ ସାଙ୍ଗେ।
ହ ସେ ନେ ଟାଇ ସେବିବା ଆଉ
ହଁ ଆମର ତ ଯାହା ସବୁ ତ ବଲ୍ କହିଲ ଆମ ତ ଟିଲୁ ଆବୁ ସବୁ ନେଇକି ଘରେ ଥାକ ମାରିଲେଣି ତାଙ୍କର ପିଲା ଛୁଆ ଖେଳିବେ ବୋଲି ଆଉ
ହୁଁ ଟିଲୁ ବାବୁ ତ ଆମର ସେ ଟିକେ ଚୋରମହାଁ ଟିକେ ଅଥାନ୍ତି
ହୁଁ ନରେ ଶୁଣୁନୁ କଣ ହେଇଛି ତରେ ଇଏ ଦଇ ାରୀ ବୁଢା ଦୈତାରୀ ବୁଢା ଇଏ ଟିଲୁ ଭେରିକା ଫାଷ୍ଟ ବାହାର କରିଦେଲା। ନା ତାଙ୍କର କଣ ଅଧିକ କୁଣିଆ ବରିକ। ଆସିଲେ ଏମିତି ତାଙ୍କର କଣ କେତେ ମାନ ଇଏ ଆସିଲା ତ ଫାଷ୍ଟ ବାହାର କରିଦେଲେ। ବାହାର କରି ସାରିଲା ପରେ। ପୁଣି ନିଜେ ଡାକିକି ଆଣିକି ତାଙ୍କୁ ପୁଣି ଘରେ ରଖେଇଲେ
ମ ଟିକେ ବୁଢାଙ୍କର ଟିକେ ଦୋଷ ରଉଛି ମୁଣ୍ଡ
ମାନେ ତମେ ନିଜେ ତାଙ୍କୁ କହିଲ କି ନାଇଁ ତମେ ବାହାରି ଯାଅ ସିଏ ଭାଇ ଗାଡି ଫାଡି ମଗେଇକି ମାନେ ଏମତି ସେପଟେ ଆମର ଯୋଉ ନାହିଁ ଝରଣା ସାହି ଦେଖିଥିବୁ ଝରଣା ସାହି ଝରଣା ପିଲା ଆସନ୍ତିି ମଙ୍ଗଳା ଆଉ
ଓ ହୋ।
ତ ସେମିତି ଝରଣା ସାଇକି ସେ ଯାଇଏ ରହିଲେ। ଝରଣା ସାହିରୁ ମାନେ ପୁଣି ଥରେ ବୁଢା ନିଜେ ଯାଇକି କା ରେ ନିଜେ ଯାଇକି। କଣ ଗୋଟେ କଥା ଧରୁଛ ଭୁଲ ଭାଲ ହେଇଗଲା। ହଁ କଣ କଥା ଧରୁଛ ଭୁଲ ଭଲ ହେଇଗଲା ଆଉ ଆସ ଏମିତି କହିକି ସେ ତାଙ୍କଙ୍କରେ ଆସିଲେ। ବୁଝଛୁ ଏମତି ଆସି।
ତାପରେ ମୁଁ ଯେତିକି ଭାବୁଛି ଏମିତି। କି ରହିଲେ କଣ ନା ବୁଢାର। ଅ ଯାହାବି ଇଲେକ୍ଟ୍ରି କାମ ହଉଥିବ।
ହୁଁ।
ତ ଏଇ ଅଙ୍କଲ କରିଦଉଥିବେ ଆଉ ସେ ଯାହାବି ବିଲ୍ ହଉଥିବ ତାକୁ କହୁଥିବେ ଆମକୁ ଭଡାରୁ କାଟିକି ଇ ସଲ
ର କିଛି ଚ ନିଅନ୍ତିି କିନ୍ତୁ ଭକି ନବା କଥାତିକି ନ ପ୍ଲ
ତାହେଲେ ତ ତାହେଲେ ତ ଏମାନଙ୍କର ଫାଇଦା କିଛି ହେଲାନି। ଯୋଉମାନେ ରହୁଛନ୍ତି ତାଙ୍କୁ ଯଦି କହିଥାନ୍ତେ ଆମେ ତମ ଇଲେକ୍ଟ୍ରିଲ୍ ସବୁ ଉଛେ ଦି ଟଙ୍କା ହବ ଆେ ଭଡ କଟିଦବୁ
ନା ସେମିତି ନାହିଁ। ଆଙ୍କର କଣ ଇଲେକ୍ଟ୍ରିକ ବିଲ୍ ଦେଖନ୍ତି ଆଙ୍କର ସଜାଡନ୍ତି ଖାଲି ଜିନିଷ ପତ୍ର ସଜାଡନ୍ତି
ଆରେ ଭାଇ ବୁଝିଲନି ଯୋଉ ଇଲେକ୍ଟ୍ରିକ କାମର ଯୋଉ ଯେତିକି ପଇସା ହେଲା।
ହଁ। ହଁ ତ କଣ ସବୁବେଳେ କଣ ତାଙ୍କର ଇଲେକ୍ଟ୍ରିକ କାମ ହଉଥିବ ହଁ ଦିନେ ଅଧ ଯେମିତି ହେଲା ହଁ। ପଇସାତ୍ର କାଟିଦେଲେ। କଣ ସଦାବେଳେ ପାଇଁ ସେିଆ ହଉଥିବ ହଁ ସେମିତି ଯଦି ହବ ହଁ ସେମିତି ହବ। ଆଉ ତାଙ୍କର କଣ?
ତାପରେ ବୁଢାଙ୍କର ବହୁତ ପଇସା ଅଛି ତାଙ୍କର ମାନେ ସବୁବେଳେ ଗୋଟେ କାଟ। ଆସେ ଏଇଟା ଆସେ ସେଇଟା ଆସେ ତାପରେ ନୂଆ କପଲସ ଜଣି ରହୁଛନ୍ତି। ତଳେଳ ଉଡ଼େ ନଲି
ହଁ ଯେ ମୁଁ କହୁଛି ବୁଢା ଯୋଉ ଏତେ ପଇସା ରଖୁଛି ତାକୁ ଭୋଗ କରିବ କି
ଲୋକ ତାଙ୍କ ଅଛନ୍ତି ପୁଅ ଝିଅ
କୋଉଠି ପୁଅ ଯୋଉ ଅଛନ୍ତି ସେଇ କଥା ଆମେରିକାରେ ଅଛନ୍ତି ଏଠି ଭୋଗ କରିବ କିଏ? ମୁଁ ତ ମୁଁ ତ ଭାବୁଛି ସେଇଆ ବୁଢା ହେଲେ ମତେ ରଖିଥାିଅନ୍ତୁଗ। ହେଲେ ମୁଁ ତାର ସମ୍ପର୍ଦ ସବୁ ଭୋଗ କରନ୍ତି ଏତେ ବଡ ଜାଗା ଯାହା ଦି ଦୀପକ ଯାହା ବି ସବୁ ବଲ ମେ ଗୋଟା ବି ଦେବିନି ସବୁ ଯାକ ନେଇକି ନୁଚେଇବି ମୁୋ ବାଇରେ ପଶି ମାନେ ଆଗ ପାଣି ଢାଦବି ତାଙ୍କ ଉପରେ
ହଁ ଗୋଟେ କ ଗୋଟେ କାରେଣ୍ଟ ସିଷ୍ଟମ ଲଗେଇଦବ ସେ ହାତ ମା ମାନେ କରି ନାରିବ
ପୁରା ଝଟକା ମାରିବ ପୁରା ବାାଇରେ ସବୁ ଯା ବେ େ ବଂ ଦିଅନ୍ତିନି ନା ହଉ ମୁଁ ବି ଏଥର ସେୟା କରିବି ହେଲା ବୁଢା କ ବୁଢା ହେ ତ ନାତି କରିକି ରଖ ମୁଁ ରହିଲି। ଘରେ ହେଲା ତାପରେ ସବୁ ସମ୍ପତ୍ତି ଭାର ମୁଁ ସମ୍ଭାଳିବି ଆଉ କଣ ତା ପୁଅଝ ତ ସେମିତି ଆମେରିକାରେ ଅ ଛନ୍ତି ଓଡିଶା କାହିଁ ଆସିବେ ଏଇଠି କାହିଁ ରହିବେ। ହେଲା ଏମିତି କଲେ ଭଲ ହବ। ବୁଢା ଯାଇ କହିଆସିବେ ଆଉ ହଁ ବୁଢା ଯାଇ କହି ଆସ ଆଉ ତୁଇ ମଝିରେ ମଝିରେ ପଣିେଇ ଆସିବୁ। ତୁ ବଡ ମଝିରେ ମଝରେଣି ଆସୁ ବୁଢୀ ବି ତାାଗଡା ଅଛି ବୁଢୀ ପୋଡି ଛାଣିଦ ଆେ ଖାଇ ଆମେ ଶିଖିବା ଆଉ କଣ?
ହୁଁ।
ସେଠ
ହଁ ସେଇଆ
ଓ ହୋ। ଆରେ ଆମର ଏପଟେ ପଢାପଟେ ଭଲ ଚାଲିଛି।
ତମେ ଯୋଉ ମ୍ୟା ତନସ୍ନେିଲ କଣ ଏଇଟା କଣ ଠିକ କଲ
କାଇହିଁ ମୁଁ ତୋର ଅସୁବିଧା କଣ ଅଛି ମୋ ତ ତ ଭଲ ଲାଗୁଛି।
ମୁଁ କହିବା କ ଜୁଓଲୋଜି ପଢିଥାନ୍ତୁ ତମର ଗୋଟେ ପ୍ରାକ୍ଟିକାଲ ନଲେଜ ବଢିଥା।
ଦେଖ ମୋର ଆକ୍ଚୁଆଲି ଦିଟା ଜିନିଷ ତିନିଟା ଜିନିଷ ଆମର ଥିଲା। ମହର୍ଷି କଲେଜ୍ ମୁଁ ଏଥିପାଇଁ ଚୁଜ୍ କରିବାକୁ ଚାହିଁଲି କାରଣ ମୁଁ ସେଇଠି ପ୍ଲସ ଟୁ କରିଥିଲି। ହେଲା ପ୍ଲସ୍ ଥ୍ରୀରେ ମୋ ପାଖରେ ତିନଟା ଅପସନ ଥିଲା ଗୋଟେ ଜୀବ ବିିଜ୍ଞାନ ଗୋଟେ ଭୌତିକ ବିଜ୍ଞାନ ଗୋଟେ ଗଣିତ ତିନିଟା ଭିତରୁ ଗୋଟିଏ କି ମୁଁ ମାନେ ନିଜର ମାନେ ଗୋଟେ ମେନ୍ ସବଜେକ୍ଟ ଭାବରେ ବାଛିବି ମନେ ହନର୍ସ। ମୁଁ ଫାର୍ଷ୍ଟ ଭାବିଥିଲି କି ଜୀବ ବିଜ୍ଞାନ ଟା କୁ ବାଛିବି ଆଉ କି ମାନେ ଭ ଭୌତିକ ବିଜ୍ଞାନ ଟା ଅଛି ବା ଆମର ଯୋଉ ଗଛ ଉଦ୍ଭିଦ ବିଜ୍ଞାନ, ଏସବୁ ବାଛି ବି। କିନ୍ତୁ ଦେଖିଲା ବେଳକୁ ମ୍ୟାଥରେ ହିଁ ସବୁଠାରୁ କମ ମାର୍କ ଆସିଲା। ଆଉ ମ୍ୟାଥ ରେ ହିଁ ମୋର ସିଲେକ୍ସନଟା ହେଇଗଲା। ଯେହେତୁ ମ୍ୟାଥ ରେ ଆସିଲା ତ ସେ ଦିଟା ଅଟୋମେଟିକ କଟିଗଲା। ଆମର ସବୁ ସାମ୍ସରେ ଆମେ ଫର୍ମ ପକାଉ ତ ଆମର ସେମିତି କଟିଯାଏ।
ହୁଁ।
ବୁଝିଲ? ହ୍ୟାଲୋ? ଶେଖର ବାବୁ ଖାଲି ମଝିରେ ମଝିରେ ହଜି ଯାଉଛନ୍ତି କୋଉଠି ମାନେ ମୁଁ ଜାଣିପାରୁନି! ଆପଣ ତ ମୋ ସହିତ କଥା ହଉଛନ୍ତି, ପୁଣି ଯାଉଛନ୍ତି କୋଉଠିକି? ହ୍ୟାଲୋ କଣ ତମେ ମଝିରେ ମଝିରେ ଖାଲି ହଜି ଯାଉଛ ମୁଁ କିଛି ଜାଣିପାରୁନି?
ନାଇଁ ନାଇଁ ଅଛି ଆପଣଙ୍କର ଛଡା ଆପଣ ଆମର ବି ନାହାନ୍ତି।
ହଁ ମୋ ଆପଣ ମୋ ଛଡା ଆପଣଙ୍କର ବହୁତ ଜଣ ଅଛ
ନା ସେଇଟା ଆପଣଙ୍କୁ କେସ୍ ରେ ଲାଗୁ ହୁଏ କାରଣ ଆପ ଆପଣଙ୍କର ଅଛନ୍ତି ବହୁତ ସାରା ସାଙ୍ଗ ଚିକୁନ୍ଦ୍ର ଧନେନ୍ଦ୍ର ବାନେନ୍ଦ୍ର। ଧର୍ମେନ୍ଦ୍ର ଆମର କିଏ ହେଇ ଆମର ତମେ ସାହାଭରସା।
ନା ମୁଁ କାହିଁ ସାହାଭାରସା ହେବି?
ହଉ କିଏ ହବ?
ଆପଣଙ୍କର ଅଛନ୍ତି ଆପଣଙ୍କର ମିତ୍ର। ଆପଣ ଫାଙ୍କା ସମୟରେ କଲ୍ କରୁଛନ୍ତି ଆମ କଲ୍ ନ ଉଠେଇକି!
ନାଇଁ ନାଇଁ ଆମେ ଭାଇ ଗୋଟେ ହେଇଯାଇଛି ଆଉ କଣ କରିବା।
ହଉ ଛାଡ଼, ହଉ। ଆଉ କଣ କହନ୍ତୁ କୁଆଡେ ଯିବା? କଣ ପ୍ଲାନ ଅଛି? ବୁଲାବୁଲି ମୁଭି ଦେଖିକୁୁ କଣ ଗୋଟେ କୁହନ୍ତୁ?
ହୁଁ।
ମୁଁ ତ ଯାଇଥିଲି ଏଇ ପେଡି ମୁଭି ଦେଖିବାକୁ କଣ ମୁଭି ହେଇଛି! ପେଡି ମୁଭି। ପେଡ଼ି ମୁଭି।
ତମେ କଣ କାଲିକି ପଦିନ ଆଡେ ଗୋଟେ କଣ ଫେର ପକେଇଥିଲ ହ୍ୱାଟସପ୍ ରେ?
ସେଇଟା ମୁଁ ଯାଇନଥିଲି ଯେ, ମାନେ ମୋ ସାଙ୍ଗ ମାନେ ଯାଇଥିଲେି ଯେ ମତେ ମେନ୍ସନ ମାରିଥିଲେ।
ଓଃ ଏଇଟା ଭାରି ଖରାପ କଥା ଆରେ ଭାଇ ତମେ ତ ଗଲ ତ ମତେ କାଇଁ ମେନସନ୍ ମାରିଲ?
ସେଇ କଥା ମାନେ ମୁଁ ବୁଝିପାରିନି ଜଳେଇବାକୁ ବୋଧେ ମେସନ ମାରନ୍ତି! ମାନେ ସେମାନେ ଗଲେ ମତେ କହୁଛନ୍ତି, ସାଗର ଆଉ ତୋ କତିକି ଗୋଟେ ପଠେଇଚି ତାକୁ ମେନସନ୍ ମାରେ ହୁୱାଟ୍ସ୍ ହୁୱାଟ୍ସପ୍ ରେ ମେନସନ୍ ମାର୍। ମୁଁ କହିଲି ହୁୱାଟ୍ସପ୍ ରେ କଣ ଭାଈ ଇନଷଟା ମିନଷ୍ଟା ରେ ବୋଧେ ମେନସନ୍ ଫେନ୍ସନ୍ ମାରନ୍ତି। ତା ପରେ ମାରି ସାରିଲା ପରେ କହୁଛନ୍ତି ଗୋଟେ ଇମୋଜି ଦେ। ମାନେ ଏତେ ପାଲା ଭାଇ ମତେ ଖାଲି ସମସ୍ତେ ଗୋଟା ପରେ ଗୋଟେ ମେସେଜ କରିଛନ୍ତି ଆରେ କୋଉ ମୁଭି କି ଏଇଟା କୋଉ ମୁଁ ବି। ଏକା ଏକା ପଳଉଛୁ ଏମିତି ମତେ ମେସେଜ କରୁଛନ୍ତି ବୋଲି ମୁଁ ତାଙ୍କୁ କଣ ଖୋଲିକି କଣ କହିବି ଏଇଟା ମୁଁ ଯାଇନି ବୋଲି କେମିତି କହିବି।
ହୁଁ।
ହେଲା ତାପରେ ଭୂତ ମୁଭି ବି ମତେ ବହୁତ ଡର ନାଗେ ଭୂତ ଭାଈ ଫିଲିମ ମୁଁ ଯାହା ଦେଖିପାରେିନି। ଏମିତିଆ କଥା ଆଉ। ଆଉ ଆଜିର ପ୍ଲାନିଂ କଣ ଚାଲ ଦହିବରା ଖାଇ ଆସି
କଣ
ଖାଇ ଆସ
ଦହିବରା ହଁ ଚାଲିଲ
ଏଇ ନାଟେ କଣ ଗଟେ ପାକୁଳି କରୁଥିଲ
ତାକୁଳି ଅଣ୍ଟା ଟିକେ ଖାଉଥିଲି ମୁଁ
ଖାଇ ହଁ ମ ମାରିଦେଲ ମୁଁ ଗୋଟେ ପଚାରିଲି ଯେମିତି ତମେ ଭାଛ ହଁ ମାରିଦଉଛ
ତମେ ଯଦି ଖୁଆଇବ ଆମର କଣ ଅଛି
ହଁ ଖୁଆଇଦବା ଆମର କଣଉଛି ହାତରେୁଆଇଦବା କିନ୍ତୁ ପେମେଣ୍ଟ କଲା ବଳେ ମୁଁଇସ ଦେବି ମୁଁ ଖୁଆଇ ଦେବି ଖାଲି ତ ହୁଁ
ହଁ ପେମେଣ୍ଟ କଣ? ମୁଁ ତମ କଥା ତମ ପେମେଣ୍ଟ ମାଗୁଛି ତ ମୋ ପେମେଣ୍ଟ ମାଗୁଛି
ଆଛା ହଉ ହଉ ଏମତିଆ କଥା ଆଉ, ହଉ ମୁଁ ରହିଲି ଆଉ ରହିଲି ମୁଁ
ହଉ ହଉ ହଉ-